ହାଲୋ।
ହ୍ୟାଲୋ। ଶୁଭ ସକାଳ, ଜୟ ଜଗନ୍ନାଥ।
ଜୟ ଜଗନ୍ନାଥ। ମୋ କଥା ଆପଣଙ୍କୁ କ୍ଲିୟର ସଭୁଚି? କଣ୍ କରୁଥିଲେ?
ଏଇ ସକାଳର ସବୁ କାମ ଆଉ ଚାଲିଛି ଆଉ ଜଳଖିଆ ତିଆରି ଆଉ।
ଆଚ୍ଛା ଆଉ ବର୍ଷା ହୋଉଚି ଆପଣଙ୍କ ଆଡେ?
କଣ କହିଲେ?
ବର୍ଷା ହୋଉଚି କି ଆପଣଙ୍କ ଆଡେ?
ବର୍ଷା ତ ଏପଟେ ପ୍ରବଳ ଜୋର୍ରେ ତିନି ଚାରି ଦିନ୍ ହେଲା ଲାଗିଥିଲା ଆଜି ଟିକେ
ଆଜ୍ଞା ଅ ହଁ। କଲ୍ କର
ଆଉ ଆପଣଙ୍କ ଜଳଖିଆ ଆଜି ଆମର ଚୁଡ଼ା ଉପମା ହେଇଛି।
ଆଚ୍ଛା।
ଆପଣଙ୍କୁ କଣ ଭଲ୍ ଲାଗେ ଖାଇବା ପାଇଁ, ହଁ ଭଲ ଲାଗେ ପନିପରିବା ପକେଇକି କଲେ ତ ଭଲ ଲାଗେ।
ଆଛା, ନାଇଁ ମୁଁ ଚୁଡ଼ା ଉପମା ନର୍ମାଲି ଖାଏନି ମତେ ଭଲ ଲାଗେନି।
ନାଇଁ କେତେବେଳେ ଟ୍ରାଏ କରିବେ ମୁଁ ଯେମିତି କହୁଛି। ଯେମିତି ଗାଜର ଆଉ ଆଳୁ, ଟମାଟ, ଫୁଲକୋବି, ବିଟ୍। ମଟର ଛୁଇଁ କି ନହେଲେ ଖାଲି ଆପଣ ଆଳୁ, ଟମାଟ ପକେଇକି ବି କରିପାରିବେ। ଆଉ ମାନେ କଢେଇରେ ତେଲ ପକେଇବେ। ତାପରେ ସୋରିଷ, ଭୁସଙ୍ଗ ପତ୍ର। କିଏ ଶୁଖିଲା ଲଙ୍କା ଚାହିଁଲେ ପକେଇ ପାରିବେ, ନହେଲେ କଞ୍ଚା ଲଙ୍କା ପକେଇ ପାରିବେ। ଅଦା ଟିକେ କୋରୀକି ପକେଇଦେବେ। ତାପରେ ଯୋଉ ଯୋଉ ପରିବା ଆପଣଙ୍କର ଦର ପକେଇବା ଦରକାର ସେଇ ପରିବାକୁ ଟିକେ ପକେଇକି ଭାଜିବେ। ହଳଦୀ ଲୁଣ ଦେଇକି। ତାପରେ ଟମାଟୋ ଟିକେ ଅଧିକା ପକେଇବେ ଟମାଟୋ ପକାଇଲା ପରେ ଟମାଟୋ କମି ଯିବ ମାନେ ଇଏ ହେଇଯିବ ମାସ ହେଇଯିବ। ତାପରେ ଆପଣ ଯୋଉ ଚୁଡ଼ାକୁ ଟିକେ ମାନେ ବତୁରେଇକି ସାଙ୍ଗେ ସାଙ୍ଗେ ପାଣି ନିଗାଡ଼ିକି ରଖିଦେବେ।
ଆଜ୍ଞା।
ତାପରେ ସେଇଟାକୁ ପକେଇକି ହାଲ୍କା ଟିକେ ଲୁଣ ଆଉ ଅଲଗା ଯଦି ବାଦାମ ଭାଜିକି ରଖି ଦେ ଯଦି ଆପଣ ଚାହିଁବେ ବାଦାମ ଭଜା ପକାଇ ପାରିବେ। ସେଇଥୀରେ ଟିକେ ମେଗି ମସଲା ପକେଇକି ଅ ହଁ ନାଇଁ କେବେ କେମିତି କରିବେ ଭଲ ଲାଗିବ।
ସେ ତେଲିଆ ଷ୍ଟାଇଲୀ ର ପୋ ହାଇଡ୍ରଟା ମୋତେ ମୁଁ ଖାଏ ଟିକେ। ନହେଲେ ଘରେ ଚୁଡ଼ା ଭଜା ଭଜା ମୁଁ ଖାଏନି ମତେ ଭଲ ଲାଗେନି।
ନାଇଁ କିବେ ଯିବେ ଦେଖିବେ ଗୁଜୁରାଟ୍ ଫୁଜୁରାଟ୍ ଏମ ପି ଆଡେ ସେମାନେ ଗୋଟେ ପୋହାବର ରେସିପି ବନାନ୍ତି। ଦେଖିବେ ବୋହୁତ୍ ସିମ୍ପୁଲ୍ ଆଉ ବୋହୁତ୍ ଭଲ ଲାଗେ। ହୁଁ। ସେମାନେ ସାଙ୍ଗେ ସାଙ୍ଗେ ବତୁରେଇକି ବାହାର କରିଦେଇଥିବେ। ସେଥିରେଖାଲି ଲେମ୍ବୁ ପିଆଜ ସେଉ ଆଉ ଟିକେ ଲୁଣ ପକେଇକି ଘାଣ୍ଟିକି ଦେଇ ଦିଅନ୍ତି। କିନ୍ତୁ ସେମାନେ ଏମିତି ଅ ପ୍ରୋସେସ୍ ରେ କରିଥିବି ଯେ ଆପଣଙ୍କୁ ବୋହୁତ୍ ଭଲ ଲାଗିବ ଖାଇବା ପାଇଁ। ସେମାନେ କୌଣସି ପ୍ରକାର ଭଜାଭୋଜି କରିକି କରନ୍ତିନି।
ହଁ ମୁଁ ଦିଲ୍ଲୀରେ ଥିଲା ବେଳକୁ ସେ ଛୋଲେ ଭୋଟ୍ ରେ ନେଇ ଆସେ। ନହେଲେ ପୋହା ଏଗୁଡ଼ାକ ଅଫିସ୍ ଟାଇଫ୍ ରୁ ଖାଇ ଦିଏ ନହେଲେ ସେ ସେଇଆ ମାନେ ସକାଳ ମର୍ନିଙ୍ଗୀ ରେ ସେମାନେ ମିଳନ୍ତି ଭେଜ୍ ବିରିୟାନୀ ବି ତାଙ୍କର ଦିଆ ହୁଏ। ଯୋଉଟା କି ପଚାଶ ଟଙ୍କା ଭେଜ୍ ବିରିୟାନୀ ଚିକେନ୍ ବିରିୟାନି ଆପଣଙ୍କୁ ସବୁ ପ୍ରକାର ମିଳିଯିବ। ଆପଣ ଚାହିଁଲେ ସେଇଟା ମୁଁ ଗୋଟେ ନେଇକି ପଳେଇ ଆସେ। ଗୋଟେ କି ଦିଟା ହଉ ତ ମୁଁ ମାନେ ବ୍ୟାଚଲର ଟାଇମ୍ ରେ ମତେ ଆଉ ରୋଷେଇ କରିବା
ହଁ ଜଣଙ୍କ ପାଇଁ ସେଟା ଭଲ ଆଉ। କିନ୍ତୁ ସବୁବେଳେ ବି ବାହାର ଜିନିଷ ଖାଇ ହଉନଥିବ ମାନେ ତେଲ ତେଲ ମସଲା ଏମିତି ସେମିତି। ଆଉ ଆପଣ କଣ ବନାନ୍ତି ଖାଇବା ନାଇଁ? ଆପଣ ମୋତେ ଚିନିପାରୁଚନ୍ତି? ହ୍ୟାଲୋ। ରହ ଆପଣଙ୍କ ଭୟସ ଆସିୁନି। ଓ ରିଏଲୀ। ହ୍ୟାଲୋ। ମୁଁେଠି ତ ଯ ହଲୋ ହ୍ୟାଲୋ। ହ୍ୟାଲୋ। ହାଲୋ।
ଘର ଭିତରେ କଣ ପ୍ରୋବ୍ଲେମ୍ ହୋଉଚି ମୁଁ ଜାଣି ପାରୁନି? ଓଃ ସେଇ ପା ମୋର ଚାଲିଛି। କଣ ଚାଲିଛି ତାକୁ କାଟି ଦେ କେତେ ମିନିଟ୍ ହେଲା କି? ତିନି ମିନିଟ୍।